ହଁ ହ୍ୟାଲୋ, କଣ ଫୋନ କରିଥିଲ, ହ୍ୟାଲୋ।
ହଁ ହଁ।
ହଁ ମୁଁ କହିଲି କଣ ଫୋନ କରିଥିଲ ତ ସେ ତର ମୁ ଟିକେ ବ୍ୟସ୍ ତ ଥିଲି ବାହାରେ ଥିଲି ତ ଆଉ ଫୋନ ଟା ଉଠେଇ ପାରିଲିନି। ଏଇନା କେ ଫ୍ରି ହେଇକି ନା ମୁଁ କହିଁଲି ଦେଖି କପାଇ ଫୋନ କରିଥିଲେ ଟିକେ ଉଠାଏ। କ ପାଇଁ କଲ୍ କରିଥିଲ?
ଏ କହୁଥିଲି ଏପଟେ ତ ଆମର ବହୁତ ଗରମ ହଉଛି କୁଆଡେ ଗୋଟେ ଯାଆ କି ବୁଲି ଆଉ ମୁଁ ଭାବୁଛି ଯାଆନ୍ତେ ଟିକେ କୁଆଡେ ମାନେ ଯୋଉ ପାହାଡ ଫାହାଡ ଚଢିବା ପାଇଁ କୁଆଡେ ଯାଆନ୍ତେ ଉଁ ମତେ ଇଚ୍ଛା ଅଛି ଯୋଉ ଅର୍ଣ ପୂର୍ଣା ବେସ୍ କ୍ୟାମ୍ ନାଇଁ ନେପାଲ୍ ରୁ ସେଇଠିକୁ ଯାଆନ୍ତେ ବଢିଆ ପାହାଡ ଅଛି। କେତେ ଆମର ତ ବୈଷ୍ଣବ ଦେବୀ ଟା ରହୁଚି କେତେ ପନ୍ଦରଶ ମି ପନ୍ଦରଶ କେତେ ଗୋଟେ ମିଟର ରହୁଚି ଆଉ‌ ଅନ୍ନପୂର୍ଣ୍ଣା ବେଶ୍ କ୍ୟାମ୍ପ୍ ରହୁଚି କେତେ ଆ- କେତେ ପାଞ୍ଚ ହଜାର ଚାରିଶ୍ କେତେ ମିଟର ଏମିତି ରହୁଚି। ଯାଆନ୍ତେ କି କୋ- କଣ୍ କହୁଚ?
ଆରେ ହଁ -ହଁ ମୁଁ କଣ କଲେ ଏବେ ମୁଁ ଦେଖିଥିଲି ଦି ତିନି ଜଣ ଯଉ ଇନ୍ଷ୍ଟା ରେ ଏ ଯାଇଥିଲେ ମାନେ ଚିହ୍ନା ଦି ଜଣ ସାଙ୍ଗ ଟାଇପ୍ ର ଆଉ ସେମାନେ ଯାଇଥିଲେ ହଉଚି ସେଠିକି। ଯେ ମୁଁ ଦେଖିଚି ସେମାନଙ୍କୁ। ତାଙ୍କ ଫଟୋ ଭିଡିଓ ଦେଖିଥିଲି ଯେ ସେମାନେ ଯାଇକି ତ ଆସିଲେଣି ଭାରି ନା କଣ। ଆଉ କଣ ଏବେ ସାରି ବି ଯାଉଚନ୍ତି ଆହୁରି।
ଏଇନା ତ ଜୁନ୍- ଜୁନ୍ ବର୍ଷା ନ ଆସ୍ ଥିଲା ଯାଏ ପାଖାପାଖି ଯାଇ ହବ। ଆଉ ବର୍ଷା ଆସିଲେ ତ ଜାଣିଚ ବର୍ଷା ପାଣି ଟା ହେଠି ବି ବରଫ ହେଇଯାଉଥିବ ଦେ। ମାନେ ଯିବାଟା କଷ୍ଟକର ହେଇଯାଏ ଆଉ ଅନ ପୁନାର ବେଶ୍ କ୍ୟାମ୍ପ୍ ଯାଏ ଏବେ ଗଲେ ଚଳିବ ବର୍ଷା ଆସିବା ପୂର୍ବରୁ। ଆଉ କହିବ ଯଦି ପୁରା ଉପର ଯାଏ ଆହୁରି ପୁରା ମନ୍ଦିରର ପୁରା ଚୁଳ ଯାଏ ପୁରା ଯିବା ପାଇଁ ତ ସେଟା ହଉଚି କେତେ ଆଠ ହଜାର୍ ନା ଦଶ ହଜାର୍ ମିଟର୍। ସେ ଆହୁରି ଉପରକୁ ହେଇଯାଉଚି ସେଠିକି ଟିକେ କଷ୍ଟ। ଆଉ ଯଉ ବେସ୍ କ୍ୟାମ୍ପ୍ ରୁ ଗଲେ ସେଠି ପୁରା ମଝିରେ ଏମତି ଠିଆ ହେଲେ ଲାଗିବ ପାଞ୍ଚ ଛଅଟା ପାହାଡ ତମକୁ ଘେରିକି ରହିଚି ପୁରା। ବଢିଆ ଜାଗା ପୁରା ବରଫ ପଡିଥିବ ଉପରୁ ଦେଖାଯିବ। ଆଉ ଶୀତଦିନେ ମାର୍ଚ୍ଚ ଏପ୍ରିଲ ରୁ ଆରମ୍ଭ ହେଇଯାଉଚି ଚଢା ପାଇଁ। ମାର୍ଚ୍ଚ ଏପ୍ରିଲରେ ଗଲେ ଟିକେ ବେଶୀ ବରଫ ଥାଏ ଏବେ ଟିକେ କମ ବରଫ ଥିବ। ଆଉ ଯାଆନ୍ତେ ଦେଖନ୍ତେ ନା ପ୍ରାକ୍ଟିସ ପାଇଁ ଆଗ ବୈଷ୍ଣବ ଦେବୀ କି କେଦାରନାଥ୍ ଯିବା କି ସେଠି କମ ରହିବ ଆଉ ଅନ୍ନପୂର୍ଣ୍ଣା ତ ବହୁତୁ ଉପରେ ରହିଯାଉଚନ୍ତି।
ହଁ- ହଁ କଣ କହିଲ ମୁଁ ଦେଖିଲି ସେମାନଙ୍କ ଫଟୋ ଭିଡିଓ ମୁଁ ସବୁବେଳେ ଦେଖେ। କିନ୍ତୁ ବଢିଆ ଜାଗାଟା କିନ୍ତୁ ସେଇଟା ବହୁତ୍ ବଢିଆ ଜାଗା। ଅ -ଡ୍ରେସ୍ ମାନେ ଯାଇଁକି କ୍ୟାମ୍ପିଙ୍ଗ୍ କଲା ପରିକା ଯାଇକି ରୁମ୍ ମାନେ ଇଏ ସିଏ ନେଇକି ସବୁ ବୋହି ବୁହାକି ନେଇକି ଯାଆନ୍ତି ରାତି ହେଲେ ସେଠି ଯାଇଁକି ଶୋଇବେ ତାଙ୍କର ଯେମିତି ଗୋଟେ ନେଇଯାଆନ୍ତି କ୍ୟାମ୍ପିଙ୍ଗ୍ କିଟ୍ ହେରିକା ଯଉ ଯା -ନଥାଏ ନା। ସେରା ସବୁ ନେଇନୁଆ କିି ଯାଆନ୍ତି। ଆଉ ମୁଁ ତାଙ୍କ ଫଟୋ ଭିଡିଓ ଦେଖିଥିଲି ଯେ ଆଉ ମୁଁ ତମକୁ ପଚାରିଥାନ୍ତି ଭାବୁଥିଲି ଏଇଟା କଉ ଇଏ। ପରେ ସେ ଅନ୍ନପୂର୍ଣ୍ଣା ତମେ ଯଉ ନାଁ ଟା କହିଲ ମୋର ମନେ ପଡିଗଲା। ସେ ଫଟୋ ଦେଖିଥିଲି ସେଥିରେ ମୁଁ। ଆମେ ମୁଁ ଭାବୁଚି କଣ କରିଲ କହିଲ ଆର ବର୍ଷ ଆମେ ସେଠିକି ଯାଆନ୍ତେ ଏଇ ବର୍ଷ ଆମେ ଯାଆନ୍ତେ ଏଇ କେଦାରନାଥ୍। ଦେଖୁନ କେଦାରନାଥ୍ ଖୋଲିଚି ଏବେ ଯାଆନ୍ତେ ଆମେ।
ହଁ। ଆଉ ହଁ- ହଁ ଯାଆନ୍ତେ ଆଉ ଆଉ କେଦାରନାଥଟା ଗଲେ ଟିକେ ଅଭ୍ୟାସ ହେଇଯିବ ଆଉ ଟିକେ ବର୍ଷେ କାଳ ଟିକେ ବଡିକୁ ଷ୍ଟ୍ରଙ୍ଗ ବନେ ପଡିବ କାରଣ ଏଠି ଦ କରେ ଟିକେ ଓଜନ ଫୋଜନ ବଢେଇଲେ ଟିକେ କ୍ୟାଲୋରି ସେ ଏମିତିରେ ବି କମିଯିବ ଓଜନ ତ ଏବେଠୁ ଟିକେ ବଢାଅ ଓଜନ ବଢେଇଲେ ସେତବେଳକୁ କାମ ଆସିବ ଆଉ ଆମେ ଗଲେ ଆଗ ବୈଷ୍ଣବ ଦେବୀ ପଳାନ୍ତେ ସିଏ ବୈଷ୍ଣବ ଦେବୀ ଜମା ପନ୍ଦରଶହ କେତେ ମିଟର ରହୁଛି ସନ୍ଧ୍ୟାରେ ଚାଲିବା କୁ ଆରମ୍ଭ କରିବା ଉଁ ରାତି ଯାକ ଚାଲିକି ନହେଲେ ପାହା ପାହାନ୍ତିଆ ପାହାନ୍ତିଆ ପହଞ୍ଚିବା ତ ନହେଲେ ସ ସଖାଳୁ ସକାଳୁ ଆରମ୍ଭ କଲେ ହୁଅନ୍ତା ଯେ ହେଲେ ଖରା ଟା ହଉଛି ନା ଚାଲି ହବକି ନାଇ ହେଇଥିନାଇଁ ଦେଖିବା ନହେଲେ ତିନିଟା ଚାରିଟା ଆଉକୁ ଆରମ୍ଭ କରିକି ପଳାନ୍ତେ ଆଉ ପହଞ୍ଚି ଯାନ୍ତେ ପାହାନ୍ତିଆ ପାହାନ୍ତିଆ କି ତା ପୂର୍ବରୁ ବି ପହଞ୍ଚି ଯାଆନ୍ତେ ସେଠି ପ - ତାପରେ ସକାଳୁ ପଳେଇ ଆସନ୍ତେ ଦିନ ବାରଟା ଗୋଟା କରି ଭିତରେ ପହଞ୍ଚି ଯାଆନ୍ତେ ତଳେ ପୁଣି ଆଉ ସେଠିକି ଯାଆନ୍ତେ ତାପରେ ସେଇଠୁ ପଳା ତେ ଏପଟ କୁ କେଦାରନାଥ
ସେଇଠୁ ଏଇଟା କାସ ଜାମ୍ମୁରେ ରହୁଛି ବୈଷ୍ଣବ ଦେବୀ ଆଉ କେଦାରନାଥ ଉତ୍ତରାଖଣ୍ଡ ପାଖାପାଖି ଟିକେ ରହୁଛି ସେଇପଟେ ପଳାନ୍ତେ ଆଉ
କେଦାରନାଥରେ ଏବେ କଣ ଅ ପୁରା ଟିକେ ବର୍ଷା ବର୍ଷା ହେଇ ଆସିଲାଣି ହେଲେ ବି ବେଶୀ ବର୍ଷା ନାହିଁ ଲୋକ ଯାଉଛନ୍ତି ଆସୁଛନ୍ତି କିଛି ଅସୁବିଧା ନାହିଁ ଯାଇକି ସବୁ ଦେଖାଦୁଖି କରନ୍ତେ ଆଉ
ହଁ ହଁ କଣ ପାଇଁ କହିଲ ଆଉ ବୈଷ୍ଣବ ଦେବୀ ଆଉ କେଦାରନାଥ ଟା ଏକା ସାଙ୍ଗରେ ଗଲେ ଦେହପେହ ଖରାପ ହେଇଯିବ ପୁଣି ଏଠି ଚାଲିବାକୁ ପଡିବ ସେଠି ବି ଚାଲିବାକୁ ପଡିବ ବହୁତ ଏମିତି ନୁହେଁ ଯେ ଏ ମାନେ ପହଞ୍ଚିଯିବା ଘଣ୍ଟେ ଦି ଘଣ୍ଟା ସେ ଚାଲୁଥିବ ଯଦି ପାଞ୍ଚ ଛଅ ସାତ ଘଣ୍ଟା ବି ଚାଲିବ ଯଦି ଯାଇକି ପହଞ୍ଚିବ ସେ ମନ୍ଦିର ପାଖରେ ମୁଁ ଦେଖିଛି ଯାହା ଫଟୋ ମୁଁ ତ କେବେ କେଦାରନାଥ ଯାଇନି ତମେ ଯାଇଛ କେଦାରନାଥ ଆଗରୁ କେବେ?
ମୁଁ କେଦାରନାଥ ତ ଯାଇନି କିନ୍ତୁ ଯୋଉ ଖଟୋ ଭିଡିଓ ସବୁ ଦେଖିଛି ପୁରା ପାହାଡ ଜାଗା ଥରେ ଥରେ ବରଫ ପଡିଥାଏ କିନ୍ତୁ ବୈଷ୍ଣବଦେବୀ ଯାଇଥିଲି ଛୋଟବେଳେ ଯାଇଥିଲି ଆମେ ସନ୍ଧ୍ୟା ବେଳିଆ ଚାଲିବା ଆରମ୍ଭ କରିଥିଲୁ ସକାଳୁ ତିନିଟା ଚାରିଟା ବେଳକୁ ମନ୍ଦିରରେ ପହଞ୍ଚି ଯାଇଥିଲୁ ମନ୍ଦିରରେ ପହଞ୍ଚିକି ବାହାରେ ଟିକେ ବସାଉଠା କଲୁ ଏଠି କିଣାକୁଣି ଭୋଗ ଭୋଗ କିଣିକି ତାପରେ ଦର୍ଶନ କରିକି ପୁଣି ସକାଳୁ ସକାଳୁ ବାହାରିକି କି ପଳେଇ ଆସିଲୁ ଆମେ ବାରଟା ଗୋଟାକବେଳକୁ ପହଞ୍ଚି ଯାଇଥିଲୁ ପୁଣି ହୋଟେଲରେ ଆସିକି ତାପରେ ରେଷ୍ଟ ଉ ଯାହା ଯେମିତି କରିଥିଲୁ ଆଉ ବୈଷ୍ଣବଦେବୀରୁୁ ତାହେଲେ ଯଦି ଡାଇରେକ୍ଟ ମନା କରୁଛ ତାହେଲେ ଆମେ ଡାଇରେକ୍ଟ ପଳାନ୍ତେ କେଦାରନାଥ ଆଉ ବୈଷ୍ଣବଦେବୀ କାହିଁ ଯିବା
ହଁ ହଁ ମାନେ ଏଇଟା ଗୋଟେ ଟ୍ରିପ କରନ୍ତେ ବୈଷ୍ଣବ ଦେବୀ ଗୋଟେ ଟ୍ରିପ କରନ୍ତେ। ଆଉ କେଦାରନାଥ ଆଉ ଗୋଟେ ଟ୍ରିପ୍ କରନ୍ତେ ଦିଟାଙ୍କ ଅଲଗା ଅଲଗା କରନ୍ତେ। ଏ କେଦାରନାଥ ତ ମା ଛଅ ମାସ ଖୋଲା ଆମେ ଭାବୁଛେ ପ୍ରଥମେ ଏଇ କେଦାରନାଥ କୁ ପଳାନ୍ତେ। ବୈଷ୍ଣବ ଦେବୀ ଦେଖନ୍ତେ ପୁଣି ଯିବା ଯଦି ଶୀତ ଦିନ ବେଳକୁ ସେତେବେଳକୁ ଯିବା ଯଦି ଆଉ। ନା କଣ କୋଉଚ।
ହଁ ବୈଷ୍ଣବ ଦେବୀରେ ତ ଏଇ ଖରାଦିନେ ଗଲେ ଟି ତମେ ଅଧ କୁଆଁରୀ ପାର ହେଇଗଲେ ଅ ଥଣ୍ଡା ମାନେ ଜବର ଥଣ୍ଡା ଲାଗେ। ଆଉ ଶୀତ ଦିନେ ତ ବରଫ ପଡୁଥିବ ହାଲକା ହାଲକା ଟିକେ କୁ ଯିବା ପାଇଁ କଷ୍ ସହିପାରନ୍ତି କ ଆମେ ନହେଲେ ଆଁ ପଳାନ୍ତେ ଉଁ କେଦାରନାଥ ଟା ଟିକେ ବେଶୀ ଉଁ ମାନେ ଇଏ ଡେଞ୍ଜର ଟାଇପର ନା। ଆମେ ମାର୍ଚ୍ଚ ଏପ୍ରିଲ ବେଳକୁ ଯେତେବେଳେ ନୂଆ ନୂଆ ଖରା ଦିନ ଆରମ୍ଭ ହୋଉଥିବ ସେଇ ସମୟରେ ପଳାନ୍ତେ କେଦାରନାଥେ। ଆଉ ଜୁନ ଜୁଲାଇ ପାଖାପାଖି ବେଳକୁ ପଳାନ୍ତେ ବୈଷ୍ଣବ ଦେବୀ କଣ କହୁଚ।
ହଁ ହଁ। ଅ ହୁଁ ହଁ ଯାହା ଯୋଉଟା କହିଲା ସେଟା ସତକଥା ଏମିତି କରିକି ଯିବା ଯାଆନ୍ତେ ଭାରି। ଆଉ କେମିତି କଣ ଯିବା ଏଟା ଟ୍ରେନ ଟିକେଟ ନା କଣ ଆ ଗୁଆ ଟ୍ରେନ୍ ଟିକେଟ କରିବାକୁ ଯା ହେଲେ ପଡିବ ଏ ସମସ୍ତ ଦେଖୁନ କେଦାରନାଥ ଟା ବୋହୁତ ଭିଡ ରହୁଥିବ। ସେଟାରେ ଟ୍ରେନ ଟିକେଟ ବି ଥରେ ଥରେ କାଳେ ମିଳିବନି। ସେଟାକୁ ଦେଖିବାକୁ ପଡିବ ମାନେ କଲାବେଳୁ ଗୋଟେ ବର୍ଷ ଏ ମାନେ ଆର ବର୍ଷ ସରିଯିବ ଯଦି ଏବେଠୁ ଟିକେଟ ଆମକୁ କରିବାକୁ ପଡିବ ନଲେ ପୁଣି ଭିଡରେ ଅଧିକ ଟିକେ ଅଧିକ ଟଙ୍କା ଦେଇକି ନା କାଇଁ ଟିକେଟ କାଟିବା ଆମେ ଆଗୁଆ କରିଦେଲେ ବରଂ ଭଲ ହୁଅନ୍ତା ଆଉ।
ହଁ ଆମେ ଯେତେବେଳେ ବୈଷ୍ଣବ ଦେବୀ ଯାଇଥିଲୁ ଆମର ଅ ଅଲଗା ମାନେ ମୀ ସବୁ ପ୍ରକାର ବୁଲାବୁଲି ଥିଲା ହେନେ ଆମେ ପଞ୍ଜାବ ରୁ ଯାଇଥି ପଞ୍ଜାବ କୁ ଯାଇଥିଲୁ ଟ୍ରେନ ରେ। ତାପରେ ପଞ୍ଜାବ ଠୁ ବୈଷ୍ଣବ ଦେବୀ ମାନେ କ କଟ୍ରା ଯାଏଁ ଜାମ୍ମୁ ର କଟରା ଯାଏଁ ପଳେଇଥିଲୁ ବସ ରେ। ଗୋଟେ ରାତି ଲାଗିଲା ବସ ରେ ଯିବା ପାଇଁ ସକାଳୁ ସକାଳୁ ବୈଷ୍ଣବ ଦେବୀରେ ପହଞ୍ଚି ଗଲୁ। ଦିନ ଯାକ ଆରାମ କରିକି ତାପରେ ସନ୍ଧ୍ୟା ବେଳକୁ ଆମେ ଚଲା ଆରମ୍ଭ କଲୁ। ଆଉ ଉଁ କଟରା ଦିଲ୍ଲୀ ପା ଯାଏ ଯଦି ଆମେ ବି ପଳେଇବା ଦିଲ୍ଲୀ ରୁ ବି ବୈଷ୍ଣବ ଦେବୀ ରୁ ଗୋଟେ ରାତି ଲାଗିବ ବସ ରେ। ଏ ସିି ସ୍ଲିପର ବସ୍ ପୁରା ବଢିଆ ଯାଉଛି ବଢିଆ ଲାଗିବ ଯିବା ପାଇଁ ରାସ୍ତାଘାଟ ପୁରା ବଢିଆ ବଢିଆ ସବୁ ଗ ଗଛ ପତ୍ର ସବୁ ଦେଖି ଦେଖିକା ଯିବ ବଢିଆ ଜାଗା। ଆଉ ଦିଲ୍ଲୀ ରୂ ପୀ ଚାହିଁଲେ ଆମେ ଡାଇରେକ୍ଟ ଯାଇପାରିବା ଦିଲ୍ଲୀ ଯାଏ ଟ୍ରେନ ରେ ପଳାନ୍ତେ। ଦିଲ୍ଲୀଠୁ ଯାଆନ୍ତେ ଉତ୍ତରା ଏଇ ଉତ୍ତରାଖଣ୍ଡ ବି ଯିବା ପାଇଁ ହେଲେ କେଦାରନାଥ ନା ଦିଲ୍ଲୀ ଯାଏଁ ଯିବା କୁ ପଡିବ ଦିଲ୍ଲୀ ଠୁ ତାପରେ ବସ ରେ ପଳାନ୍ତେ ସୁବିଧା ହୁଅନ୍ତା ଆଉ ଉତ୍ତରାଖଣ୍ଡ ଟା ପାଖ ହେଇଠୁ। ଆଉ ଅ ଆ ଗୁଁ ବୈଷ୍ଣ ଦେବୀ ଗଲେ କି କେଦାରନାଥ ଗଲେ ଦିଟାଙ୍କ ଭିତୂରୁ ଯୋଉଟା ବି ଗଲେ ଆଗ ଦିଲ୍ଲୀ ଯାଁଏ ଯିବାକୁ ପଡିବ ଦିଲ୍ଲୀ ଠୁ ଗୋଟେ ରାତିର ବସ ନେଇକି ସେଠିକି ଯିବାକୁ ପଡିବ। ଆଉ କଣ କହୁଚ?
ହଁ ହଁ ସେମିତି କରିବା ନହେଲେ ଆଉ। ଅ ଏଇଠୁ ଦିଲ୍ଲୀ ପଳେଇବା। ଏ ଦିଲ୍ଲୀରୁ ଯିବା ସେଠିକି, ପ୍ରଥମତଃ ଯିବା କେଦାରନାଥ। ଆମେ ପ୍ରଥମେ କେଦାରନାଥ ଯାଇକି ଆସୁ ଆସିଲେ ଯିବା ଅଲଗା ଜାଗାକୁ ଯିବା ଆଉ। ଆଉ ହଉଚି ସେ ଅନୁସାରେ ହୋଟେଲ ହରିକା ସବୁ ବୁକିଂ କରିଦେଇଥିବା। ରହା ରୁହି କ ରହିବା ପାଇଁ। ଏ ରହିବା ହୋଟେଲ ଦେଖିବା କୋଉଠି ଶସ୍ତା ହରିିକା ମିଳୁଚି ନହେଲେ ଆମେ ନୂଆ ଲୋ କ ନା ଆମେ କେବେ ଯାଇନେ। ଏ କେଭେ ଯାଇନେ। ସେଠି କଣ ହବ ନା ଅଧିକ ଟଙ୍କା ଆମଠୁ ନେଇଯିବେ। ନା କଣ କହୁଚ ତମର କିଏ ଚିହ୍ନା ହରିକା ଅଛନ୍ତି କି? ସେଠି କୋଉ ସାଙ୍ଗ ଫାଙ୍ଗ କି କଣ ବୁଲି ବୁଲା ଯାଇଥିବ ଯଦି ତାହେଲେ ଚିହ୍ନା ଥିବେ।
ବୁଲା ବୁଲି ତ ସାଙ୍ଗମାନେ ଯାଉଚନ୍ତି ହେଲେ ଚିହ୍ନା ତ ମତେ ଲାଗୁନି କିନ୍ତୁ ଆମେ ଯଦି କେଦାରନାଥ ଯିବା ଚଢିଲା ପରେ ତ ସାଙ୍ଗେ ସାଙ୍ଗେ ଓହ୍ଲେଇବା ଟା କଷ୍ଟକର। ଆଉ ସେଇଠି ଛୋଟ ଛୋଟ ହୋଟେଲ ଅଛି ଚାହିଁଲେ ଆମେ ସେଇଠି ବୁକିଂ କରିକି ଏ ରହିବା ଏଠି କିନ୍ତୁ ଆଗୁଆ ବୁକିଂ କରିବାକୁ ପଡିବ କି ଅନଲାଇନ ରେ କି ସେଇଠି କଲେ କରିବ ମୁଁ ଜାଣିନି। କାରଣ ଲୋକ ତ ବହୁତ ରୁହନ୍ତି ନା ଭିଡ ଥିବ ରୁମ ବି ମିଳିବ କି ନାହିଁ ସହଜ ନୁହଁ। ତ ଆ ଆଗୁଆ ବୁକିଂ କରିକି ରଖିଦବା ଭଲ ହବ ଅନଲାଇନ ରେ। ଆଉ ସେଠି ଗଲେ କେଦାରନାଥ ଗଲେ, ସେ ପାଖାପାଖି ଗୋଟେ ଅଛି ତୁଙ୍ଗୁନାଥ। ସିଏ ବି ଶିବଙ୍କର ଗୋଟେ ଆଉ କେଦାରନାଥ ପାଖରେ ପାଖାପାଖି ମାନେ ସେ ତଳେ ପାହାଡ ଟା ଲାଗିଚି ପାଖାପାଖି ମାନେ ଅଲଗା ଅଲଗା କିନ୍ତୁ ଚଢିବାକୁ ପଡିବ। ଆଉ ତୁଙ୍ଗନାଥ ସିଏ ହେଲେ ଭାରତର ସବୁଠାରୁ ଉଞ୍ଚା ମନ୍ଦିରରେ ଅଛନ୍ତି। କେଦାରନାଥ ରୁ ବି ଆହୁରି ଉଞ୍ଚା। ତାଙ୍କ ନାଁ ସିନା କେହି ନିଅନ୍ତିନି କିନ୍ତୁ ସେ କେଦାରନାଥ ଟୁ ବି ଆହୁରି ଉପରେ, ସେଠିକି ଯିବ କି?
ହଁ ହଁ ଆମେ ଯାଉଚେ ଯଦି ଏତେ ବାଟ ଆଉ କଣ ପାଇଁ ନ ଯିବା। ଯିବା ଏକାଥରେ ଯିବା ଏକାଥରେ କଣ କହିଲ ଏକାଥରେ ଯାଉଚି ବୁଲି ବୁଲା କରିକି ଆସିବା ଆଉ। ଏଠିକି ଥରେ ଯିବା ଆଉ ପୁଣି ଆଉ କେବେ ଯାଇପାରିବା କି ନ ଯାଇପାରିବା। ଏତେ ବାଟେ ଯାଉଚେ ଯେହେତୁ ସେ ପାଖ ଆଖ ଯୋଉ ଭଲ ଭଲ ଜାଗାରା ଅଛି ହଁ ରହି କି ନା ଦି ତିନି ଦିନ ବୁଲାବୁଲି କରିକି ଆସନ୍ତେ ଆଉ ଏକାଥରେ ଯାଉଚେ ଆଉ। ଆଉ ମୁଁ କଣ କହୁଥିଲି କହିଲ ଆଉ ହଉ ତାହେଲେ ମୁଁ ତମକୁ ଟିକେ ମୋର କାମ ଅଛି ତ ମୁଁ ତମକୁ ପରେ କେତେ ତେଳୁ ଆଉ କଲ କରୁଜି ଏବେ ରଖୁଚି ହେଲା।
ହଁ ହଁ।
ହଉ।